ହଁ କହୁନ।
ସେ ଏ-ଏମାନେ ଆଉ ତୁମେ ପୂଜାକୁ ପଚାରିଲେ କଣ ହେବ ପୂଜାକୁ ପ- ସେ ଝିଅର ଦୋଷ। ସିଏ ଯଉ କାହା-କଉ -କାହା ସହ କଥା ହଉଥୁଲ ଏଠି କାହାକୁ ଠିକ୍ କରୁଥିଲା ସେଥିପାଇଁ ସେ ପଳେଇଲା। ବୁଝିଲୁ ନା ନାଇଁ?
ହୁଁ -ହୁଁ।
ଆଜିକାଲି ଦୁନିଆରେ ଆଉ ବାପା ମା ମୂର୍ଖ ଅଛନ୍ତି କି ଜାଣିଚନ୍ତି ଆମେ ବାହାଘର କଲେ ଯିଏ ଯାହାକୁ ଭଲ ପାଉଥିବ ସେମାନେ ପଳେଇ ଯାଉଚନ୍ତି। ତ ଆମେ ଆଗୁରୁ କାହିଁ ପଚାରିକି ବାହାଘରଟା କରିବୁନି। ତ ପଚାରିପାରିବେ ସେ ତ ଯାହାବି ହେଲେ ତ ଝିଅକୁ ପଚାରିଥିବେ ନା ନାଇଁ। ହେମାନେ ଯଉ କହୁଚନ୍ତି ଦୋଷ ଟା ଦଉଚନ୍ତି କି ତା ସିଏ ଗୋଟେ କାହାକୁ ଭଲ ପାଉଥିଲା ସେଥିପାଇଁ ସେ ବା ପଳେଇଲା ଏଇଟା ଗୋଟେ କଣ୍ କଥା କିଏ ବିଶ୍ୱାସ କରିବ କଥା କହିଲ।
ନାଁ ମୁଁ ଯାଇନି।
ସେ ଯିଏ ମୂର୍ଖ ହେଇଥିବେ ସେ ସେଇମାନେ ବିଶ୍ୱାସ କରିବେ ସେ ଯାହା କହିବ ସେ ତ ସମ୍ବୁ ଆଡୁ ଗୋଟେ ଗେ-ଉଁ-
ଅଟା କଉଠି ଅଛି?
ଦହି ବାଲ୍ଟି ଭିତରେ ଥିବ।
ସେ ଯଉ ବେଲଣା କାଠି ଅଟା ସବୁ ଯଉ ଘୋଡ଼ା ହେଇଚି ସେଇଠିକି।
ହୁଁ।
ଚିନି ଚିନି।
ସବୁ ଅଛି ଟବାରେ। ଚୁଡ଼ା ଖାଇଦିଅ। ଚୁଡ଼ା, ଚିନି, ଅମୁଲ ପକେଇ ଖାଇଦିଅ।
ନାଇଁ ନାଇଁ। ଅଟା ଟିକେ କରିକି ପିଠା ଟିକେ କରିଦବା ଅଟା ପିଠା। ତ ଅଟାପିଟା ବହୁତଥର କରିକି ଖାଇଦିଏ।
ଇହି ଅଟାରେ ପୋକ ହେଇଗଲାଣି ରେ ଅଟା। ଜାଇଁଲ, ଉଁ ଆଟାକ୍ କରିଦେଲେଣି ପୋକ।
ଖରାରେ ଟିକେ ଥୋଇଦେବ ଯେତେବେଳେ ରହିଥିବ।
ମୁଁ କାଲି କାଲି ରଖିଦେବି।
ବାଲଟି ସହ ଟେକିକି ଥୋଇଦବ।
କି ପୋକ କହିଲ ଏ ଯୋଉ ଆମର ଚାଉଳର ଯୋଉ ପୋକ ହୁଏନି
ସେଟା ହେଇଯିବ। ଚାଉଳ ଫାଉଳ ସବୁ ଟାଇଟ୍ କରି ଡବା ଦବ। ସେ ମାଆଙ୍କୁ ଡାକିଦେଲନି ପଳେଇ ଆସିଥାନ୍ତେ। ରଜ ସଇଲାଣି ସେ ସେଠି କଣ କହିଲା?
କହିଲେ ମୁନା ଯାଇଚି ମେଡ଼ିକାଲ କୁ କେମିତି ଯିବି।
ମୁନା ଯାଇଚି କଣ କରିବି।
ତହିଲେ ମୁନା ଯାଇଚି ମେଡ଼ିକାଲଟା ମୁଁ ଯିବିନି ଆଉ।
ହଁ ମୁନା ଆସୁ ମେଡ଼ିକାଲରୁ ଫୋନ୍ କରିବ ଆସ ବୋଲି ଆଉ।
ହୁଁ କହିଛି।
ମୋ ବସରେ ପଳେଇ ଆସିବେ ଏକୁଟିଆ ଟା ଏଠି କଣ କରିବେ।
ହୁଁ।
ଏଇଟା ଯୋଉ ଲେଖଉଚି ମାନେ ୱାନ୍ ମାନେ ଧର ପାଞ୍ଚଟା ଆସିଚି ଯେତେଟା ଆଚିଭମେଣ୍ଟ ହେଇଚି ପାଞ୍ଚଟା ଡିଭାଇଡେଡ଼୍ ବାଇ ଫୋର୍ କି କେମିତି କଣ କରୁଛନ୍ତି ହେଲା। ସେଇଟା କଣ
ହେଟା ପାଞ୍ଚଟା ଦେଇଥିବେ ପାଞ୍ଚଟା ଗୋଟେ କଲ୍ କଲେ ଲେଖୁଥିବ ଗୋଟେ। ପୁଣି ଆଉ ଗୋଟେ କଲ୍ କଲୁ, ପୁଣି ପାଞ୍ଚଟା ହେଇଗଲେ ପୁଣି ଦଶଟା ଦେବେ।
ତ ପାଞ୍ଚଟା ହେଲେ କଣ ସବମିଟ୍ ହେଇଯିବ?
ହଁ।
ତ ଦଶଟ୍ ତମର ପାଞ୍ଚଟା ଯାଇକି ଦଶଟା ହେଇଗଲାଣି?
ହୁଁ ହଁ।
ତ ତମେ ପନ୍ଦରଟା କରିସାରିଲାଣି?
ନା ମୁଁ ଟୋଟାଲ ଦଶଟା କରିଚି।
କେମିତି ତମେ ପା କହିଲ ଫାଷ୍ଟେ ଦେଲେ ଧର ହବୁ ପାଞ୍ଚ୍ ଟା।
ହଁ ତ ପାଞ୍ଚ୍ ଟା ଦେଇଥିଲୁ ପୁଣି ତାପରେ ପାଞ୍ଚଟା ଦେବେ।
ଓହୋ ତାପରେ ଆଉ ଦେବେନି?
ହଁ- ତିରିଶ୍ ଟା ଦେବେ ଟୋଟାଲି ଆଉ।
ହେ- ହେ- ଆରେ ଏଇଟା ଯଉ ଅଟା ପିଠା ହୁଏ କଣ ମାନେ ପୁରା ବହଳିଆ ନା ଟିକେ ପାଣିଆ?
ମୁଁ ସେ ପିଠା ଜାଣିନିରେ ଭାଇ।
ମୁଁ ଜାଣିଚି ଯେ
ଟିକିଏ ବହଳିଆ କରିବ ଆଉ ବହଳିଆ କରି ସିମ୍ କରି ଘୋରେଇ ଦବ ସିଜିବ ଯେମିତି।
ହଁ। ରଖିବାକୁ ପଡ଼େ କି ସାଙ୍ଗେ ସାଙ୍ଗେ କରିଦିଏ?
ଗୋଳେଇକି ତାୱା ତାତିବ କରିବ।
ଓହୋ- ଝିଅ ଖାଇଲାଣି?
ସନ୍ଧ୍ୟାବେଳେ ଖାଇକି ଶୋଇଚି ଆଉ ଖାଇବ କଣ ସେ ତ ଖାଉନି। ସବୁ ଯାହା ଯେମତି ଟିକେ ଖାଇଥିଲେ ହେତିକି। ସେ ସଖାଳେ ଖାଇଲା ଆଜି ମାଣ୍ଡିଆଟା ଭଲ କି ତା ପରେ ଏଗାର୍ ଟା ଖଣ୍ଡରୁ ସେ ଡକ୍ଟର ଗୋଟେ ପାଉଡର୍ ଦେଇଥିଲା କହିଲା ହେଡ଼ା ଗୋଳେଇକି ଦବୁ ଗରମ୍ ଜଳରେ। ସେଇଟା ଟିକେ ଖାଇଲା ତାପରେ ମହାରାଣୀଙ୍କର ସରିଗଲା। ଆଉ ଛତୁଆ ଖାଇଲାନି କି ସେ ରାତିରେ ବି ଆଉ କିଛି ଖାଇଲାଣି। ସେ ପାଇଚି ମାମାକୁ ପାଇଚି ଉଁ -ଖାଇବ ଆଉ।
ତମୁକୁ ତମେ ଟିକେ ଖାଇବା ପିଇବା ଠିକ୍ କର ଆଉ କଣ କରିବ।
ହଁ କିଛି ମୋତେ ଇଚ୍ଛା ହଉନି ଖାଇବା ଲାଗି ଘରୁକୁ ଆଇଲାଠୁ।
ଗରମ ପାଇଁ ନା? ସିଏ ବୋଧେ ଗରମ ପାଇଁ ବୋଧେ ଖାଉନଥୁବ ବୋଧେ ଗରମ ଫରମ ହଉଛି ବୋଲି।
ସେ ଖାଉଛି ତୁ ମୋତେ ଗରମ ପାଇଁ ନୁହଁ, ମୁଁ ଗରମ ସମ୍ଭାଳି ଦେବି। କିଛି ଭଲ ଲାଗୁନି ମାନେ ମୁଁ ସବୁବେଳେ ଆଡ଼ୁ ସାଡ଼ୁ ମୋ ମୁଣ୍ଡ ଖାଲି କଣ ହଉଛି ଯେମିତି
ସେମିତି ପୁରେଇଲେ ଟେନସନ।
କୁହ ଟେନସନ୍ ନେଇ ନେଇ ନେଇ ନେଇ ମୁଁ ପାଗଳ ଦେଇଗଲିଣି ପୁରା।
ସେ ଜମା ଟେନସନୂ ଜମା ପୁରାନି କିଛି କାମ କରିପାରିବନି ଲାଷ୍ଟରେ ଖାଲି ମେଡିକାଲ୍ ମେଡିକାଲ୍ ମେଡିକାଲ୍ ଯିବ। ଖର୍ଚ୍ଚ ନିଜର ହବ ଟେନସନ୍ ପୁରେଇ ପୁରେଇ ଦେହ ଖରାପ କରି। ଏ ତୋମେ ଶୁଣ ତୋମ ସାଙ୍ଗରେ ଯେମିତି ବ୍ୟବହାର ହଉଚି ମୋ ସାଙ୍ଗେ ସେମତି ଧର ବ୍ୟବହାର ହଉଚୁ। ତ ମୁଁ ତ ଟେନସନ୍ ନଉନି।
ଏ ତୁମେ କେମତି ନବ ମୋତେ ଗୋଟେ କଥା କୁହ ସେମାନେ ତୋମର ତୋମେ ଜାଣିଚ ମୁଁ ଏଇନେ ହଜାରେ ଭୁଲ କଲେବି ମୋ ବାପା ମା ମୋ ସହ ଛାଁ ବେଳ କଥା ହେବେ। ହେଲା। ମୁଁ ଘରକୁ ଗଲେ ବି ମୁଁ ହଜାରେ ଭୁଲ କଲେ ମୋ ମାଆ ମୋତେ କହିବ ଖାଇବୁ କଣ କଅ। ବାପା ମୋତେ ବି ପଇସା ଦରକାର ପଇଲେ ମାଗିବେ ତୁ ମୋତେ ପଇସା ଦେ, ହେଲେ ମୋ ସ କିଏ ହଉଛନ୍ତି କି କହୁନ?
ଅଁ, ହେଇ ନଥିବେ।
ମୁଁ ଦେଖ ମୁଁ ରାତି ପାହିଲେ ତୋମ ଘରେ ଯାଇ ରହିବି। ମୋ ବାପା ମାଆ ସେଠି ଅଛନ୍ତି କି? ମୋ ଭାଇ ଭଉଣୀ ସେଠି ଅଛନ୍ତି କେହି ନାହାନ୍ତି। ତ ମୁଁ ତୋମ ମାନଙ୍କ ଭରସାରେ ସେଠି ରହିଲି ତୋମମାନେ ମୋ ସହ କଥା ନହବ, ମୋତେ ନ ପଚାରିବ। ନିଜକୁ ଗୋଟେ ଖରାପ ଲାଗିବନି। ତୋମେ ଏଇନେ ମୋ ଘରକୁ ଆସିବ ମୋ ଘର ଲୋକ ତୋମକୁ ସବୁ ଆଭଏଡ୍ କରି
ଆଁ,
କଣ?
ହାଲୋ।
ହଁ।
ମୁଁ କହିଲି ଖରାପ ସେମିତି ଆଉ ଲାଗିବନି କି ଲାଗିବ, କିନ୍ତୁ କଣ କରାଯିବ?
ତୋମେ ଭାବ ତୋମେ ଗୋଟେ ଦି ଦିନ ପାଇଁ ଆସିଥିବ ଆମ ଘରକୁ, ଆମ ଘରେ ତୋମ ସହିତ କେହି କଥା ହେବେନି। ଏମିତି ମୋ ବୋଉ ବି କଥା ହବନି ତୋମ ସହ ମୁଁ ଦେଖୁଥିବି ହଁ ମୁଁ ଏକୁଟିଆ କଥା ହେବି ତୋମକୁ ଭଲ ଲାଗିବ କି?
କାଇଁ ମୋ ସାଙ୍ଗେ କାଇଁ କିଏ କଥା ହେଲେ?
କାହିଁକି କଥା ତୋମକୁ କଣ ମୁଁ କହିବି ଧରି
ଆଉ ତ କଥା ତ ହେଲେନି ମୋ ସହିତ କେହି।
ମୋ ଜାଗାକୁ ଆସି ଭାବ ତୋମେ ଜାଣି କିଛି ନାହିଁ, ତୋମକୁ କିଛି ମୁଁ ବୁଝେଇ ପାରିବି ନାହିଁ। ତୋମେ ତୋମ ହିସାବରେ ଜାହା ଭାବୁଛ ଠିକ୍। ମୁଁ ଜାଣନଥିଲି ସେମାନେ ଯାଇଚନ୍ତି ବୋଲି ହେଲା।
ଆ, ଆ,
ମୁଁ ଜାଣିନଥିଲି ସେମାନେ ଯାଇଚନ୍ତି ବୋଲି। ଯୋଉ ରଜ ବୁଲିବା ଲାଗି, ରଜ ବୁଲିବା ଲାଗି ଆଉ ଶଶୀ ଭାଉଜ ଆଜି ଫୋନ୍ କରିଥିଲା ଆଉ କହୁଥୁଲା କହିଲା ରିଙ୍କୁ ଗାଡ଼ି ଆଣିକି ଆସିଥିଲେ କହୁଥିଲେ ଚାଲ ବୋଲି।
ହଁ।
ଏଇନେ ପା ଖାଇଲା। କଣ କରିବି ହାତକୁ ଛାଟୁଚି ହାତ ପକେଇ ଥିଲି।
ଦିଇଟା ହାଖୁ କି।
ହଁ, କହିଲା ମତ୍ ନା ମାସକ କିଛି ହବନି। ଦେଖିଲେ ହେଲା। ହଉ ଭଲୋ। ମା ଦେଖିଲେ କି ବସିଥିଲା ଗାଡ଼ି ରେ?
ଏଥିରେ ସବୁ କଥା କହୁ କଥା କହିଲେ ଇଏ ହବ ଜାଣିଚ କି ନାଇଁ?
ଏଥିରେ ସେ କଥା କହିବ ଫେରେ କଟିକି କାହା କତିକି ଯିବ କିଏ କହିବ କାହାକୁ।
ଶୁବୁନି।
ମୁଁ କହିଲି ଏଥିରେ ସେ କଥା କହିଲେ କଟିକି କୁଆଡ଼େ କଣ ଯିବ କାହା କତିକି ସେଥିପାଇଁ କହୁଚି। ଏଥିରେ କିଛି କହିବା ଦରକାର ନାହିଁ। ହୁଁ। ଆରେ ସେ ଯେଉଁ ଇଏ ତାୱା ଟା ଭେଜ୍ ତାୱା ଟା କୋଉଟା ଏ ବଡ଼ଟା କି ଛୋଟଟା?
ଛୋଟ ଛୋଟ ଯୋଉରା ଟଙ୍ଗା ହେଇଚି।
ଆଚ୍ଛା।
ତାରି ଖରିକା ତା ପାହ ଥିବ ଦିଇଟା ଆଙ୍କ।
ଏଇଟା ଧୁଆ ହେଇଚି ତ? ହଁ ଧୁଆ ହେଇଚି।
ସବୁ ଧୋଇ ଦେଇକି ଥୋଇ କି ଆସିଚି।
ଏ ଇଣ୍ଡକ୍ସନ କଥା ମନେ ପକେଇବ ଟିକେ କାଲି ମୁଁ ଦେବି ତାକୁ ମୋର ମନେ ପଡ଼ୁନି। ଗ୍ୟାସ ରେ ମଣିଷ କେତେ କରିବ। ଗ୍ୟାସ ଆଗ ପଚିଶିଶହ, ସେଦିନ କେତେ ନେଲା ବାଇଶହ ତେଇଶ ଶହ କେତେ ଟଙ୍କା ନେଲା ନା?
ବାଇଶ ଟଙ୍କା ନେଲା। ମୋ ଦେହ ଖାଲି କଣ ହେଇଯାଉଥାଏ ଗ୍ୟାସ୍ ଦେଲାବେଳକୁ।
ହୁଁ ହୁଁ ହୁଁ।
ଦିଇଟା ଟାଙ୍କି ମୋ ବୋଉ ହଜାର ଟଙ୍କା ଲେଖା ଦେଇ କିଣୁଚି ଦିଇଟା ଟାଙ୍କି କିଣିଥାନ୍ତି।
କଣ ହେଇଚି?
ଘରେ ହଜାର ଟଙ୍କା ନେଖା ଦେଇକି ଆଣୁଛନ୍ତି ନା ଆଉ।
ହୁଁ। ଆଉ ଇଏ ତେଲ କୋଉଟା ରିଫାଇନ୍ ତେଲ କାଇଁ?
ଦେଖ ଗୋଟେ ରିଫାଇନ୍ ଛୋଟ ବୋଟୋଲ୍ ରେ ଥିବ ଫ୍ରିଡମ୍ ବୋଟୋଲ୍ ରେ। ସେ ଝରକା ପାଖେ ହଁ ଝରକା ପାଖରେ ନାହିଁ ଗୋଟେ ଫ୍ରିଡ଼ମ୍ ବୋଟଲରେ ପସିଥିବ।
ପୁରା ହ୍ୱାଇଟ୍ ଭଳିଆ ଯଉ ହେଇଚି ତ ତେଲ?
ଫ୍ରିଡ଼ମ୍ ବୋଟଲ୍ ରେ ହିଁ ପସିଥିବ।
ହଁ ସେଇଟା ପୁରା ହ୍ୱାଇଟ୍ ଦେଖାଯାଉଚି।
ହଁ ସେଇଟା। ସେ ଯଉ ବେସିନ୍ ପାଖିରେ ଦିଟା ବୋ ବୋଟଲ୍ ନାହିଁ ଦେଖିବ, ଗୋଟେ ଗୋଲ୍ ହରଲିକ୍ସ ବୋଟଲ୍ ଆଉ ଗୋଟେ ତେଲ ବୋଟଲଟା।
ହଁ ହଁ।
ସେ ଦିଟା ମାଜିକି ଟିକେ ଥୋଇଦବ ତି।
ଠିକ୍ ଅଛି।
ଭଲ କି ପୁରା ସ କଣ ହଲଦୀ ପସିଚି।
ମୁଁ କହିଲି ଯୋଉଟା ହଳଦୀ ପଇଚି କି?
ନା ନା ସେଟା ନୁହଁ। ବେସିନ ପାଖ ଖେରେ ଥିବ ଦେଖ, ଗୋଟେ ହଲି କ୍ସ ର ତେଲ ଯଉ ହଁ ହଁ। ହଁ। ହଳଦି ସେଇଟା ଫୋପାଡ଼ିବନି ହେଟା ଝିଅର।
ଆବେ ଏଇଟା ତ ତେଲ ଲାଗୁନି।
ନା ସେ ନନଷ୍ଟିକ୍ ପ୍ୟାନ୍ ରେ ତେଲ ଲାଗିବନି ତାକୁ ସେମିତି ପକେଇ ବୁଲାଅ।
ତ ସେମିତି ପଗାଇଲେ ପୁଣି ହେବ କେମିତି?
ତା ପାଇଁ ତୁଳି ଦରକାର ସେଟା ତୁଳିର ହଉନି ବୋଲି ହେଉନି ଆଉ।
ତୁଳି ଟା କାଇଁ?
ତୁଳି ଫୁଳି ନାହିଁ ବା, ବାଇଗଣ ଇଏରେ କରେ। ଯୋଉ ଶୁଣ କାଲି ସେଇଥିରେ କରିଦେଇଥିବ ଟିକେ ଦିଟା।
ହୁଁ।
ସେ ଦିଟାଙ୍କ ଟିକେ ସଫା କରିଦବ କାଲି ଟିକେ।
ଠିକ୍ ଅଛି।
ସେ ତେଲ ବୋଟଲ ଟା ନା ମୁଁ ବତୁରେଇ ଦେଇକି ଆସିଥିଲି ମୁଁ କହିଲି ତମେ ସଫା କରିଦବ ବୋଲି। ହଁ ମୁଁ କରୁଛି ସେଥିରେ।
ହୁଁ।